ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ସାଙ୍ଗ ଆଜି ସକାଳେ ଉଠିଲା ବେଳେ ମୁ ଦେଖିଲି ବହୁତ ସାରା ବର୍ଷା ହଉଛି। ଗଛରେ ମଧ୍ୟ ପାଣି ବିନ୍ଦୁ ପଡୁଥିଲା। ପବନ ବି ବହୁତ ଜୋର୍ ସେ ହେଉଥିଲା ସେଇସି ଦୃଶ୍ୟ ଦେଖିକି ମୋତେ ବହୁତ ଖୁସି ଲାଗିଲା।
ମୋର ମଧ୍ଯ ସେଇ ଅନୁଭବ ହେଲା ବର୍ଷା ହେଲେ ଘରର ଛାତରେ ପାଣି ପଡ଼ିବାର ଶବ୍ଦ ଶୁଣି ବାକୁ ମତେ ବହୁତ ଭଲ ଲାଗେ ଯେମିତି ପ୍ରକୃତି ନିଜ ଗୋଟେ ସୁନ୍ଦର ସଙ୍ଗୀତ ଗାଉଛି।
ହଁ ସତ କହୁଛ ବର୍ଷା ଆସିଲେ ମାଟିରୁ ଯେଉଁ ବାସ୍ନା ଆସେ। ସେଇ ବାସ୍ନା ମତେ ବହୁତ ଭଲ ଲାଗେ। ଛୋଟବେଳେ ବର୍ଷା ହେଲେ ମୁଁ ବାହାରକୁ ଦୌଡ଼ି ଯାଉଥିଲି ଏବଂ ବର୍ଷାରେ ଭିଜିବାକୁ ଭଲ ଲାଗୁଥିଲା।
ମୁଁ ମଧ୍ୟ ସେମିତି କରୁଥିଲି ଆମେ ସମସ୍ତେ ମିଶି କାଗଜ ଡଙ୍ଗା ବନାଉଥିଲେ ମଧ୍ୟ ରାସ୍ତାରେ ଜମୁଥିଲା। ଜମିଥିବା ପାଣି ରେ ଛାଡୁଥିଲେ କାଗଜ ଡଙ୍ଗା ଅଧିକ ଦୂର ଯିବ ସେଥିପାଇଁ ଛୋଟ ପ୍ରତିଯୋଗି ପ୍ରତିଯୋଗିତା ମଧ୍ୟ କରୁଥିଲେ।
ହଁ ଠିକ୍ କହିଲ ସେହି ସମୟ ଗୁଡ଼ିକରେ ବହୁତ ସୁନ୍ଦର ଥିଲା, ଏବଂ ସମସ୍ତେ ସେ ମୋବାଇଲରେ ଏବେ ତ ସମସ୍ତେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି, କିନ୍ତୁ ସେତେବେଳେ ଗୋଟିଏ ବର୍ଷା ଦିନ ହିଁ ବର୍ଷା ଦିନ ହିଁ ଆମକୁ ବହୁତ ଖୁସି ଦେଉଥିଲା।
ହଁ ଠିକ କଥା, ଆଚ୍ଛା ତୁମକୁ ଚା ଭଲ ଲାଗେ ନା?
ହଁ ମତେ ବହୁତ ଭଲ ଲାଗେ। ବର୍ଷା ଦିନରେ ଗରମ ଚା ଏବଂ ପକୁଡ଼ି ମିଳିଗଲେ ଦିନଟା ଆହୁରି ମଧ୍ୟ ଭଲ ଲାଗେ। ତୁମର ପସନ୍ଦ କଣ?
ମତେ ଅଦା ଅଦା ବହୁତ ଭଲ ଲାଗେ ଅଦା ଚା ବାଲା ବହୁତ ଭଲ ଲାଗେ, ସେ ସେଥିରୁ ଗରମ ପିଆଜି, ପକୁଡ଼ି କିମ୍ବା ଆଳୁଚ ଥିବ ଆଉ କିଛି ଦରକାର ନାହିଁ। ପରିବାର ସହ ବସି କଥା ହବାର ମଜା ଅଲଗା ଲାଗେ ପୁରା।
ହଁ ଆମ ଘର ପାଖରେ ଗୋଟେ ଛୋଟ ବଗିରା ଅଛି ବର୍ଷା ପରେ ସେଠାରେ ବହୁ ଗଛ ଆହୁରି ମଧ୍ୟ ସବୁଜ ଦେଖାଯାଏ। ଫୁଲର ପାଖୁଡା ରେ ବହୁତ ସାରା ପାଣି ଲାଗିଥାଏ। ଯେମିତି ଛୋଟ ମୋତି ଭଳି ଲାଗେ।
ଆମ ଘର ପଛରେ ଧାନ କ୍ଷେତ ଅଛି ବର୍ଷ ପରେ ସେହି କ୍ଷେତ୍ରରେ ଦୃଶ୍ୟ ଦେଖି ଦେଖିଲେ ମନ ଶାନ୍ତି ହୁଏ। ଚାଷୀ ମାନେ ମଧ୍ୟ ବହୁତ ଖୁସି ହୁଅନ୍ତି କାରଣ ବର୍ଷା ସେମାନଙ୍କ ପାଇଁ ଆଶାର ଆଶା ନେଇ ଆସିଥାଏ।
ହଁ ବର୍ଷା କେବଳ ଆମ ପାଇଁ ନୁହେଁ ପ୍ରକୃତିର ପ୍ରତ୍ୟେକ ଜୀବ ପାଇଁ ଆବଶ୍ୟକ ପକ୍ଷୀମାନେ ମଧ୍ୟ ବର୍ଷାରେ ବର୍ଷା ପରେ ସିନା ଅଛନ୍ତି ମୟୂର କେମିତି ନାଚେ ବର୍ଷା ଆସେ ବହୁତ ଭଲ ନା
ହଁ ମତ୍ ଆଉ ଗୋଟେ କଥା ଜାଣିଛ ନା? ବର୍ଷା ପରେ ଯୋଉ ଇନ୍ଦ୍ରଧନୁ ଦେଖିବା ବହୁତ ଭଲ ଲାଗେ। ସା ସାତଟି ରଙ୍ଗ ଏକାଠି ଆକାଶରେ ଦେଖିଲେ ଲାଗେ ପ୍ରକୃତି ଗୋଟେ ବଡ ଚିତ୍ର ଆ କିଛି କି
ହଁ ମତେ ସେ ଫଟୋ ଉଠେଇବା ପାଇଁ ବହୁତ ଭଲପାଏ ଭଲ ଲାଗେ? ଯେମିତି ବର୍ଷାରେ ବିଜିଥିବା ଗଛ ଫୁଲ ଓ ଆକାଶ ଆଉ ବର୍ଷର ଫଟୋ ନେଲେ ସେଗୁଡ଼ିକ ଦେଖି ପୁଣି ସେଇ ସବୁ ସେଇ ସବୁ ମୁହୂର୍ତ୍ତ ମନେ ପଡ଼ିଯାଏ।
ହଁ ପରା ଆମେ ଯଦି ଗୋଟେ ଗୋଟିଏ ଦିନ ବର୍ଷା ସମୟରେ ଗାଁକୁ ବୁଲିବାକୁ ଯାଉ ନିଶ୍ଚୟ ବହୁତ ସୁନ୍ଦର ଅନୁଭବ ହେବ। ଛୋଟ ନଦୀ ସବୁଜ କ୍ଷେତ ଭିଜା ରାସ୍ତା ଏବଂ ଥଣ୍ଡା ପବନ ସବୁ କିଛି ମନକୁ ପୁରା ଶାନ୍ତି କରିଦିଏ ପୁରା ଶା ଭଳି ମାନେ ବହୁତ ଭଲ ହୁଏ
ଠିକ୍ କହିଲ ସେଠାରେ ବସି ଗରମ ଚା ପିଇବା ବର୍ଷା ଦେଖିବା ଏବଂ ପ୍ରକୃ ପ୍ରକୃତିକୁ ଉପଭୋଗ କରିବା ଏକ ସୁନ୍ଦର ସ୍ମୃତି ହୋଇ ଆମ ମନରେ ରହିଯାଏ। ବ
ହଁ ପରା ଆଜିର ଏଇ ଏହିଁ ବର୍ଷା ଦିନର କଥାବାର୍ତ୍ତା ମତେ ବହୁତ ଭଲ ଲାଗିଲା। ଛୋଟ ଛୋଟ ସ୍ମୃତି କେତେ ସ୍ମୃତି ଦେଇ ଯାଇଛି ନା
ହଁ ଠିକ୍ କହିଲ ଯେମିତି ଜୀବନରେ ବଡ଼ ବଡ଼ ଖୁସି ଅପେକ୍ଷା ଅପେକ୍ଷାରେ ଥାଏ ସେହିପରି ଏହିଇପରି ଛୋଟ ମୁହୂର୍ତ୍ତକୁ ହିଁ ସବୁଠି। ବହୁତ ସୁନ୍ଦର ଲାଗେ ବର୍ଷାର ଗୋଟିଏ ଦିନ ଭଲ ବନ୍ଧୁ ସହ କଥାବାର୍ତ୍ତା ଏବଂ ପ୍ରକୃତିର ଦୃଶ୍ୟ ସବୁବେଳେ ମନେ ରହିଯାଏ।
ହଁ ପରା ଚାଲ ବର୍ତ୍ତମାନ ବର୍ଷା ଦିନର ପୁଣି ଏମିତି କଥା ହେବା। ନୂଆ ଅନୁଭବ ନୂଆ ସ୍ମୃତି ସହ
ହଁ ଠିକ୍ କ ସାଙ୍ଗ ସେ ପର୍ଯ୍ୟନ୍ତ ବର୍ଷାର ପ୍ରତ୍ୟେକ ଛୋଟ ମୁହୂର୍ତ୍ତକୁ ଉପଭୋଗ କରିବା ଏବଂ ପ୍ରକୃତିକୁ ସୁରକ୍ଷା କରିବା ସାଗରିକା ତୁମର ମନ ଅଛି କି ସ୍କୁଲ ଦିନରେ ବର୍ଷା ହେଲା ଆମେ କେ କେତେ ଖୁସି ହଉଥିଲୁ।
ହଁ ବହୁତୁ ଭଲରେ ମନ ଅଛି ସକାଳୁ ଆକାଶରେ କଳା ମେଘ ଦେଖିଲେ ଆମେ ଭାବୁ ଥିଲେ ଆଜି ବୋଧେ ଭଲ ବର୍ଷା ହେବ। ସ୍କୁଲ ଯିବା ରାସ୍ତା ଟା ଛତା ନେଇ ଚାଲିଯିବା ମଜା ଅଲଗା ଥିଲା।
ହଁ ଆଉ ଯଦି ରାସ୍ତାରେ ଛୋଟ ଛୋଟ ପାଣି ବି ଜମିଥାଏ ତାହେଲେ ଆମେ ସେଥିରେ ପାଦ ଦେଇ ପାଣି ଛିଟେଇ ଚାଲିଥିଲୁ ମନେ ଅଛି ନା କେତେ ମଜା ହୁଏ।
ହଁ ପରାସ୍ ସେଥିପାଇଁ ଘରକୁ ଫେରିଲେ ମା କହୁଥିଲେ ପୁଣି ଜୋତା ଭିଯାଇ ଆସିଛୁ। ତଥାବି ସେଇ ମଜା ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହିଁ।
ହଁ ମୋର ମନେ ଅଛି କ୍ଲାସ୍ ରୁମ ରେ ବସି ବର୍ଷା ଦେଖିବାକୁ ବହୁତ ଭଲ ଲାଗୁଥିଲା ଶିକ୍ଷକ ପାଠ ପଢ଼ୁଥିଲେ ମଧ୍ୟ ଆମ ମୋର ଆଖି ତ ସେଇ ବାହାରକୁ ହିଁ ବର୍ଷାକୁ ଦେଖୁିଥି ଦେଖିବା ପାଇଁ ବହୁତ ଭଲ ଲାଗୁଥିଲା।
ହେହେ ମୋର ମଧ୍ୟ ସେହି ଅଭ୍ୟାସ ଥିଲା। ଗଛର ପତ୍ରରେ ପାଣି ପଡୁଥିଲା ଦେଖି ଲାଗୁଥିଲା ପ୍ରକୃତି ସେମିତି ନାଚି ଉଠୁଛି କି ଆଉ।
ହଁ ଠିକ୍ କଥା କହିଲ। ଯେମିତି ବର୍ଷାର ପରେ, ସ୍କୁଲ ପଡ଼ିଆ ଯେମିତି ମାଟିର ବାସ୍ନା ଟା ବହୁତ ଭଲ ଲାଗୁ ଥିଲା, ସେଇ ସବୁ ବାସ୍ନାର ମାନେ ଗୋଟେ ଅଲଗା ପ୍ରକାର ଶାନ୍ତି ଆଉ ଖୁସି ଲାଗିଥାଏ।
ତୋର ଆଉ ମନେ ଅଛି ନା, ଟିଫିନ ଟାଇମ ରେ ସମସ୍ତେ ମିଶିକି ଗରମ ଖାଦ୍ୟ ଖାଇବାର ଯୋଉ ମ ଜା ଲାଗେ।
ହଁ। ତୁମେ କେବ କାଗଜ ଡଙ୍ଗାର ପ୍ରତିଯୋଗିତା କରିଛ। ମାନେ ଏମିତି କୋଉ ବି ନଦୀ ଅ ପୋଖରୀରେ କାଗଜ ଡଙ୍ଗା ଭସେଇଛ। କାହାର ସାଙ୍ଗମାନଙ୍କ ଭିତରେ କାହାର ଡଙ୍ଗା ଆଗରେ କାହାର ନାହିଁ।
ନିଶ୍ଚୟ, ଏବେ ମୋର ଭଉଣୀ ଅନେକ ପ୍ରକାରର ଡଙ୍ଗା ବନାଉଥିଲା। କାହାର ଡଙ୍ଗା ଅଧିକ ଦୂର ଯାଏ, ସେଥିପାଇଁ ଛୋଟ ପ୍ରତିଯୋଗିତା କରିଥିଲୁ।
ହଁ ଠିକ କହିଲ ବର୍ଷା ଦିନରେ ଯୋଉ ଗାଁ ର ସୌନ୍ଦର୍ଯ୍ୟ। ବହୁତ ବଢି ଲାଗେ। ସବୁଜ ଧାନ ଦଉଛନ୍ତି। ଆଉ ଓଦାହେଇଥିବା ରାସ୍ତା ଏବଂ ଥଣ୍ଡା ପବନ ବହୁତ ଖୁସି ଲାଗେ।
ହଁ ପରା ସହରରେ ସେଇ ଅନୁଭବ କମ ମିଳେ। ଗାଁ ରେ ବର୍ଷା ହେଲେ ଲାଗେ ସାମଗ୍ରୀ ପ୍ରକୃ ତ ନୂଆ ଜୀବନ ପାଇଛି କି?
ହଁ ମୁଁ ବି ବର୍ଷା ଦିନରେ ବହି ପଢ଼ିବାକୁ ମଧ୍ୟ ଭଲ ପାଏ। ଯେମିତି ଗୋଟେ କପ୍ ଚା, ଆଉ ଗୋଟେ ଭଲ କାହାଣୀ ବହୁତ ପଢ଼ିକି ବହୁତ ମାନେ ଖୁସି ଲାଗେ ବର୍ଷାରେ।
ହଁ ପରା ଆଉ ଗୋଟେ କଥା ଜାଣିଛ ନା। ମତେ ବର୍ଷା ସମୟରେ ଗୀତ ଗୀତ ଗାଇବା ଗୀତ ଶୁଣିବା ବାହାରେ ବର୍ଷାର ଶବ୍ଦ ଏବଂ ହାଲକା ସଙ୍ଗୀତ ମିଶ ମୃତ୍ତିକା କା ର ମନ ବହୁତ ଶାନ୍ତି ହୋଇଯାଏ ନା?
ଠିକ୍ କହିଲ, ତୁମେ କେବେ ଇନ୍ଦ୍ରଧନୁଙ୍କୁ ଦେଖିକି ଫଟୋ ଉଠେଇଚ?
ହଁଁ ଥରେ ସନ୍ଧ୍ୟା ବେଳେ ବହୁତ ସୁନ୍ଦର ଇନ୍ଦ୍ରଧନୁ ଦେଖିଥିଲି।
ତୁମେ କେବେ ବର୍ଷା ଦିନରେ ସକାଳ ଛାତ ଉପରେ ବସି ଚା ପିଇଚ କି?
ହଁ ଅନେକ ଥର। ସେ ସମୟରେ ଥଣ୍ଡା ପବନ ମେଘର ଛାଇ ଏବଂ ଦୂରରୁ ପକ୍ଷୀର ଡାକ ଶୁଣିଲେ ମନ ବହୁତ ଶା ତି ହେଇଯାଏ।
ହଁ ମତେ ମଧ୍ୟ ସେମତି ଲାଗେ। କେବେ କେବେ ଲାଗେ ଯେମିତି, ବର୍ଷା ଆମକୁ ଅଳ୍ପ ସମୟ ପାଇଁ ସବୁ ବାସ୍ତବ ତ ବାସ୍ତବତାରୁ ଦୂରେଇକି ନେଇଯାଏ ଆଉ ବହୁତ ଆନନ୍ଦ ଦିଏ।
ହଁ ଆଉ ଗୋଟେ କଥା ତୁମେ ବର୍ଷାରେ ଗଛ ଲଗେଇବାକୁ ପସନ୍ଦ କର।
ହଁ ମତେ ତ ବହୁତ ଗଛ ଲଗେଇବା ପାଇଁ ଭଲ ଲାଗେ ମୋର ବାପା ସବୁବେଳେ କୁହନ୍ତି। ବର୍ଷା ଋୁତୁରେ ଗଛ ଲଗେଇବା ପାଇଁ, ସବୁ ଝରଣ ସେଇ ଟାଇମ ରେ ଆକ୍ଚୁଆଲି ମାଟିର ଆଦ୍ରତା ଥାଏ। ଏବଂ ଗଛ ବ ଯାଏ। ସେଥିଲାଗି ମୋତେ ବର୍ଷା ଦିନ ହିଁ ଗଛ ଲଗାଇବା ପାଇଁ ବହୁତ ଭଲ ଲାଗେ। ମାନେ ବହୁତ, ଗଛକୁ ଏତେ ଜଲ୍ଦି ଜଲ୍ଦି ବଢ଼ିବାରେ ଦେଖି ବହୁତ ଭଲ ଲାଗେ।
ହଁ ଆଉ ଗୋଟେ କଥା ଜାଣିଛ ନା। ଆମ ଘରେ ଗତ ବର୍ଷ ଆମ୍ବ ପିଜୁଳି ଏବଂ କଦଳୀ ଗଛ ଲଗା ହେଉଥିଲା। ଏବେ ସେଗୁଡିକ ଭଲ ଭାବରେ ବଢୁଛି।
ବହୁତ ଭଲ କଥା। କାରଣ ଏଇ ସବୁ ଗଛକୁ ଲଗେଇବା ଆଉ ଏହାର ଦାୟିତ୍ଵ ନବା ହୋଉଚି ଆମର ହିଁ ଦାୟିତ୍ୱ।
ହୁଁ ଆଚ୍ଛା ତୁମେ ବର୍ଷା ଦିନରେ କଣ କରିବାକୁ ସବୁଠୁ ଅଧିକ ପସନ୍ଦ କରିଥାଅ।
ମୁଁ ତ ବର୍ଷା ଦିନରେ ବହି ପଢ଼ିବା ପାଇଁ ଆଉ ଗୀତ ଶୁଣିବା ପାଇଁ କି ଝରକା ପାଖରେ ବସିକି ବର୍ଷା ଦେଖିବା। କୁୁ ବହୁତ ଭଲ ଲାଗେ ଆଉ ତୁମକୁ
ମତେ ମୋତେ ମଧ୍ୟ ପୁସ୍ତକ ପଢିବା ଭଲ ଲାଗେ ବର୍ଷାର ଶବ୍ଦ ସହ ପଢିଲେ ମନ ଆଉ ଏକ ତାଯ୍ୟ ହୋଇଯାଏ।
ହଁ ତୁମର କୌଣସି ମଜାଦାର ବର୍ଷାର ସ୍ମୃତି ମନେଅଛି?
ହଁ ଥରେ ମୁଁ ଛତା ନେଇ ବାହାରିଥିଲି ହଠାତ ପବନ ଆସିଲେ ଏବଂ ଛତା ଓଲଟିଗଲା। ମୁଁ ହସୁଥିଲି ଏବଂ ମୋର ସାଙ୍ଗ ମାନ ମଧ୍ୟ ବହୁତ ହସିଥିଲେ।
ମୋ ସହ ବି ଏମିତି ହୋଇଥିଲା ମୁଁ ସାଇକେଲରେ ଯାଉଥିଲି ହଠାତ ବର୍ଷା ଆରମ୍ଭ ହୋଇଗଲା। ତାପରେ ପାଖରେ ଗୋଟେ ଦୋକାନ ଥିଲା ମୁଁ ସେଇଠି ରହିଗଲି ସେଠାରେ ଗରମ ଚା ପିଇଲି। ସେଇକଥା ମତେ ଆଜି ବି ବୋହୁତ ମନେ ଅଛି।
ବର୍ଷା ଆମକୁ ଛୋଟ ଛୋଟ ମୁହୂର୍ତ୍ତରେ ଖୁସି ଶିଖାଏ।
ଠିକ କହିଲ ବଡ ବଡ ଜିନିଷରେ ବି ସେତିକି ଖୁସି ନଥାଏ। ସାଧାରଣ ଅନୁଭବ କଲେ ମ ମୋତେ ଜୀବନକୁ ସାଧାରଣ ବର୍ଷା ହେଲେ ବି ଆମ ଜୀବନଟାକୁ ବହୁତ ସୁନ୍ଦର କରିଦିଏ।
ହଁ ପରା ବର୍ଷା ପରେ ଆକାଶ ସଫା ହେଲେ ମୁଁ ଛାତ ଉପରକୁ ଯାଇ ମୁଁ ଛାତ ଉପରକୁ ଯାଇ ମେଘ ଦେଖି ଦେଖିବାକୁ ଭଲ ଲାଗେ କିନ୍ତୁ।
ହଁ ମୁଁ ବି ସେଇ ମେଘକୁ ଦେଖି ମେଘକୁ ଦେଖିକି ଯେମିତି ଲାଗେ ଆ ମାନେ ମାନେ ଆକାଶରେ ଗୋଟେ ହାତୀ ମାନେ ଚିତ ଚିତ୍ର ହେଇଛି କି ସେ ଆକାଶରେ କି କେବେ କେବେ ଗୋଟେ ପାହାଡ ଭଳି ମଧ୍ୟ ମୋତେ ଲାଗିଥାଏ।
ହୁଁ ହୁଁ ତୁମର କଳ୍ପନା ଶକ୍ତି ବହୁତ ଭଲ ଅଛି।
ଧନ୍ୟବାଦ ସାଙ୍ଗ। ପ୍ରକୃତିକୁ ସତରେ ବହୁତ କିଛି ଶିଖିବା ପାଇଁ ଆମକୁ ପ୍ରେରଣା ଦେଇଥାଏ।
ହଁ ପରା। ଯଦି ଆମେ ବର୍ଷା ଦିନରେ ଗାଁର ଛୋଟ ରାସ୍ତାରେ ଚାଲିବା, ଧାନ କ୍ଷେତ, ନଡ଼ିଆ ଗଛ ଏବଂ ଥଣ୍ଡା ପବନ ସହ ସମୟ କାଟିବା ସେହି ଅନୁଭବ ନିଶ୍ଚୟ ସ୍ମରଣୀୟ ହିଁ ହେବ।
ହଁ ଆଉ ରାସ୍ତ୍ରା ରେ ରେ ଗରମ ମକା କିମ୍ବା ଭଜା ବାଦାମ ମିଳିଗଲେ ତ, ଯାତ୍ରା ଆହୁରି ସୁନ୍ଦର ହେଇଯିବ।
ହୁଁ, ବର୍ଷା ଆମକୁ ପ୍ରକୃତି ସହ ଯୋଡି ରଖେ ସତରେ ବହୁତ ମଜା ଲାଗେ।
ହଁ, ଏବଂ ଆମକୁ ଶିଖାଏ ଯେ, ପ୍ରତ୍ୟେକ ଋତୁର ନିଜର ମଧ୍ୟ ସୌନ୍ଦର୍ଯ୍ୟ ଅଛି।
ହଁ, ସତରେ ଆଜିର କଥାବାର୍ତ୍ତା ବହୁତ ସୁନ୍ଦର ଥିଲା।
ମୋତେ ବି ବହୁତ ସୁନ୍ଦର ଲାଗିଲା ତୁମ ସହ ଆଜି କଥା ହୋଇକି। ପରବର୍ତ୍ତୀ ବର୍ଷା ଦିନରେ ପୁଣି ଆମେ କିଛି ନୂଆ ନୂଆ କଥା ହବା।
ନିଶ୍ଚୟ! ସେ ପର୍ଯ୍ୟନ୍ତ ବର୍ଷାର ପ୍ରତ୍ୟେକଟି ବିନ୍ଦୁକୁ ହସି ହସି ସ୍ଵାଗତ କରିବା।
ଠିକ୍ ଅଛି ପ୍ରକୃତିରୁ ଭଲ ପାଇବା, ଗଛ ଲଗାଇବା, ଏବଂ ବର୍ଷାର ସୁନ୍ଦର ସ୍ମୃତିକୁ ଆମେ ମିଶିକି ସଂଗ୍ରହ କରିବା।
ହୁଁ ପରା।